ହଁ। ହାଲୋ। ହୁଁ ଆଉ କଣ କରୁଥିଲ? ହଁ ହଁ ଆ ଶୁଭୁଚି କରିଥିଲ କଣ?
ରୋଷେଇ ଲୋ ଆଉ କରିବି ସେଇ ରୋଷେଇ ତ କାମ ଆଉ। ଆଇଟମ୍ ଆଜି
ଆଇଟମ୍ କ'ଣ? ହୁଁ, ମଟନ୍ ହୁଁ।
ତମର ଆଜି କ'ଣ?
ଆମର ମୁଁ ଆଜି ଅଣ୍ଟା ଆମ୍ଲେଟେକୁ ଖାଇଥିଲୁ ଆହୁରି ଅଛି। ଗୋଟେ ଅଣ୍ଡା ଆମ୍ଲେଟେ ଦେଖିବା ଏ ପୁଅ ଯଦି ଖାଇବ। ତା ଲାଗି ପିଠା କରିବି ନଲେ ନାହିଁ ତ ଯଦି କହିବ ନାହିଁ ମୁଁ ଭାତ ଖାଇବି। ତାହେଲେ ସେ ଅଣ୍ଡା ଆମ୍ଲେଟ୍ ଡାଲି ହେରିକା ଅଛି। ତାକୁ ଦେଇଦେବି ଖାଇଦବ ଭାତ ଖାଇଦବ ଇଏ କରିବ ମୁଁ ବି ଦିଟା ଖାଇଦେବି ସେଇଠି ଆଉ।
ଛୁଆଙ୍କର ମନ ଆଉ। ଆଉ ତମେ ଏବେ କ'ଣ ଖାଇବ ଭାତ ଖାଇବ?
ହଁ, ହଁ।
ହୁଁ। ପୁଅ ଆଜି ସ୍କୁଲ୍ ଯାଇଥିଲା ନା?
ହଁ, ହଁ, ଆଉ ସ୍କୁଲ ଯାଇଥିଲା।
ହୁଁ। ଛୁଆଙ୍କର କ'ଣ ସ୍କୁଲ ଟା ମେନ୍।
ହୁଁ, ହୁଁ।
ଏ ମ ମଟନ ରାନ୍ଧୀଲା ବେଳେ ଟିକେ ପାଣି ଅଧିକ ଦେଇଦେଇନି ସେ ଟିକେ ମତେ ଏବେ ସେ କାଇଁ ଝୋଳ ଝୋଳ ଦେଖା ଯାଉଛି ତାକୁ ବସିଛି ମୁଁ ଏଇନେ ଆଉ ଟିକେ ମାରିଦିଏ। ଖାଇଲା ବେଳକୁ ସେ ଟିକେ ପଛିକା ଝୋଳ କମ୍ ହେଲେ ପଛକେ ଚଳିବ ପାଣିଆ ବାଗିଆ ଟିକେ ହେଲେ ବାଗ ଲାଗିବନି।
ହଁ, ଯୋଉ ସିଏ ତ ବସିବ ମାନେ ବହୁତ ସମୟ ଏ କରିବ ପ୍ରେସରରେ ବସେଇଦେଲ ନା ଏଥିରେ?
ପ୍ରେସରରେ ବା କ ଆଗେ କଣ କଲି ନା କଷେଇଦେନି ମସଲା ଟାକୁ କଡ଼େଇରେ। କଢ଼େଇରେ ମସଲା କଷା ଯାଇକି ଫେରେ ମଟନ୍ ଟିକେ ଘାଣ୍ଡି ଘୁଣ୍ଡି ଦେଇକି ପ୍ରେସରରେ ପସେଇକି ତିନିଟା ସିଟି ମାରି ଦେନି।
ହୁଁ।
ହୁଁ, ହେଇଗଲାଣି। ଦୁଇ ତିନଟା ମାରିକି ଆଣିକି ଫେରେ କଢେଇରେ ପକେଇ ଦେଇକି ପାଣି ଦେଇଦେଲିି।
ଓହୋଃ।
କାହିଁକନା ପ୍ରେସର ଟା ଟିକେ ଛୋଟ ନା ନା ଝୋଳ ସମସ୍ତଙ୍କୁ ହବନି। ହୁଁ, ସେଥିଲାଗି ତାକୁ ଫେର ଆଣିକି କଢେଇରେ ତାକୁ ଇଏ କରିଦନି ସେତେବେଳେ ଯାହା ହଉଛି ଆ ଆଉ ଆ ଏଥରକା ହେଇଯିବ ଯେତିକି ଝୋଳ ହେଲା ଠିକ୍ ଅଛି। ହାଲୋ! ଏଇ ଭାରି ଟେନସନିଆ ହେଇଥାନ୍ତା। ତା ରେଟ ଯା ସେଗୁଡ଼ାକୁ ଭାବିଲେ ମତେ ମୁଁ ରା
ହଁ, ହଁ। ଯାଇଥିଲେ କି ଆଣିବାକୁ? ମୁଁ କହିଲି ନା ଆଇଁଲେକି ସାନ ନ
ଏ ହଁ, ହଁ, ଆଉ ଓଃ ଆଜି ଗର
ତମର ସେଠି ମାନେ ବହୁତ ଦୂରରେ ମଟନ ମରା ହୁଏ ନା?
ଉଁ ନା ଜୋକୋଡି ଆଡେ ମରା ହୁଏ ଆଉ ଜୋକୋଡି ଆଡେ ଯ ଦି ମାନେ ତାଙ୍କର ଯଦି ନ ଆଣିଲେ ଉଁ ତ ଏଥିରେ ବି ଆମ ଆଡେ ଯାଇଁ କିନ୍ତୁ ଆଣନ୍ତି। ଆମ ଯୋଉ ଆମ ଠାଏ ଗାଁ ଆଡୁ, ହଁ।
ଏଇ ଯୋଉ ହାରିପୁର ଆଡୁ?
ବରୁହାଁ ହଁ ବରୁହାଁ ସେପଟୁ ଯାଇକି ଆଣନ୍ତି।
ରୁହ ସେଠିକି ତ ତମ ଶାଶୁ ଘରୁ ଧର ଶିକରପଡା ର ବରୁଆ ଟା କେତେ କିଲୋମିଟର ହବ।
ପଇଁଚାଳିଶ ପଚାଶ ମିନିଟ ଘଣ୍ଟେ ଟିକ କମ ଆଉ। ପାଖାପାଖି ଲାଗିବ ହଁ।
କିନ୍ତୁ ଆମର ଏଠି ମାନେ ସବୁ କଫି ଧର ବ୍ରହ୍ମବଦା ଆମ ଗାଁ ରୁ ଚଣ୍ଡୀ ତମେ ଜମା ଦଶ ମିନିଟିରେ ଯାଇକ ପାଞ୍ଚ ମିନଟ ଦଶ ମିନଟର ଚଣ୍ଡିଖୋଲ ରେ ଯାଇି ପହଞ୍ଚିବ ଜିନିଷ ଆଣିକିରି ମାନେ ଅଧଘଣ୍ଟା ହଁ ଲାଗିବ ନାହିଁ ତମେ ଜିନିଷ ଚଣ୍ଡିଖୋଲୁ ଆଣିକରି ଘରେ।
ହଁ
ହୁଁ
ହ ଆମର ଆମର ବରୁଆଙ୍କତିରେ ତ ସବୁ ସୁବିଧା ଆମ ଗାଁରେ
ସବୁ
ଆମ ଗାଁରେ ସବୁ ସୁବିଧା ଏମିତି କିି ସ୍କୁଲ କଲେଜ ଆଉ ମେଡିକାଲ ଆଇ ତିଆଇ ଶିଶୁ ମନ୍ଦିର ଛକ ତା ଦେହରେ ଟାଉନ ମାର୍କେଟ ଆଉ ଟାଉନୁ ବଡ ମେଡିକାଲ ବି ସେମିତି ଅଧଘଣ୍ଟେ ବାଟ ଅଟକରିକି ସାଙ୍ଗେ ସାଙ୍ଗେ ଇ ପଳେଇଲ। ପ୍ରାୟ ତମର ସବୁ ସୁବିଧା ଏନସି ସି ଶ ଶିଖା ହଉଚଛି ସ୍କୁଲ ରେ କମ୍ପ୍ୟୁଟର ଶିକ୍ଷା
ହୁଁ ହୁଁ ସେ ସେଇଟା ସହର ଟା ନା
ହଁ
ତାପରେ ଗାଡି ବି ବହୁତ ବଢିଆ ସୁବିଧା କାଇଁ କି ପୁରୀ ହଉ କି ଯେକୌଣସି ଇଏ ହଉ ଚାଇ ଆମରି ଖାଲି ଅ ଗାଁ ଟିକେ ଭାରି ଆସିଲେ ରାସ୍ତା କତିରେ ଛିଡା ହବୁ ସବୁ ଗାଡି। ସେଟା ବି ସୁବିଧା ମତେ ସେଇଟା ବି ଭଲ ଲାଗେ। ଆମର ଏଠି କଣ ସୁବିଧା ସେଟା ନାଇଁ ଏଠୁ ତୁ ପ୍ରାୟତଃ ଯାଇକି ଯିବୁ ନଥୁଆର ଫଟୋର ଗୋଡେ ବାଇକ ନହେଲେ ତୁ କାହା ସାଙ୍ଗରେ ଯାଇପାରିବୁନି। ଆମର ସେଠି କିଛି ନାହିଁ ତୁ ଚାଲିକି ଆରାମସେ ଆସିି ରାସ୍ତାରେ ଛିଡା ହବୁ ଅଟୋଦରୁୁ ସବୁ।
ହୁଁ
ହୁଁ
ଆ ଆଉ ଖୁସି ଟିଉସନ ହଉଛି।
ଆଜି ଟିଉସନ ସେ ଯାଇନି ଆଜି ଏ ଛୁଆ ସବୁ ଫିଷ୍ଟି କରୁଥିଲେ, ଆଉ ସେ ତା କଣ କଲା ନା ଆ ଫିଷ୍ଟିକ କଲେ ତା ସଇଲା ଲେଟରେ ହେଲା। ଆଉ ସିଏ ଆଉ ଖାଇକି ଯାଇଥିଲା ତା ଚପଲ ଟା କଣ ଆଜି ଛିଣ୍ଡି ଯାଇଥିଲା। ଚପଲ ଟା ଛିଣ୍ଡି ଗଲା ଚପଲ ଟା ଆଣିବାକୁ ଯାଇଥିଲା। ଭାଇଙ୍କ ସହିତ ଚପଲ ଆଣିକି ଆସିକି ହମ ଆଉ ଯାଇନି ଆଉ ଆସିଲା ଆସିକି ଖାଇଲା ଗୁପଚୁପୁ କରିଥିଲେ ସେ
ଆ ହ ହଁ ଲେଖିଲି
ଆସିକି ଖାଇଲା ଆଉ ଯାଇନି।
ହୁଁ
ହୁଁ ହେଆ ବ ମଟନ ଟିକୋ ସାଙ୍ଗେ ସାଙ୍ଗେ କରିିକି ମଗୁଣ୍ଡ ଟା ମତେ ଟିକେ ସେ ଭଲ ଲାଗେ ହୁଁ ହେଇ ଟିକେ ଧଣିଆ ଟିକେ। ଆଉ ଯାହା ଟିକେ ଏମିତି ତାକୁ ସାଙ୍ଗେ ସାଙ୍ଗେ ଭାଜିଦିଏ ଭାଜି ଦେଇକି ଲଙ୍କା ଗୁଣ୍ଡ ଟିକେ ଏମିତି ଦେଇଦିଏ।
ହଁ
ହଁ ଏଇ ଗରମ ମସଲା ଟିକେ ପକେଇଲେ ଭଲ ଲାଗେ ଆଉ ଫିର ଭି ଏଇଟା ଟିକେ ଟେଷ୍ଟ ଲାଗେ ବେଶୀ। ଆଉ ଜିନିଷ ଟା କରିବୁ ତା ସାଙ୍ଗକୁ ସବୁ ଥିବ ସେ ଗୋଟେ ଇଏ କରି ତାଙ୍କୁ ଗୋଟେ ଭଲ ଲାଗିବ।
ହୁଁ ପାଞ୍ଚ ନମ୍ବର ଶରିଲା ଛଅ ନମ୍ବର ଏଇ।
ପୁଅ ପୁଅକୁ ପାଠ ପଢଉଛନା କଁ?
ହଁ ବା ପୁଅକୁ ପାଠ ପଢଉଛି।
ଛୁଆଙ୍କୁ ପାଠ ପଢେଇଲେ ଏ ପୁରାତ କଣ।
ଆଉ।
କୁହ ହଉର ହ୍ୟାଲୋ
ହଁ
କାକୁଡି ପିଆଜ କାଟେ ମୁଁ ଲଙ୍କା ଟା ଭାଜି ଦଉଛି, ହାଲୋ। କୁହ ଏଇ ମ ନା ଏଇ ମଟର ପାଣି ଟିକେ ହଁ ମଟର ପାଣି ଟିକେ ଯୋଉ ମଟର ସୁପ୍। ମଟର ସୁପ କରିବ ବୋଲିକି ସେୟାକୁ ମୋ ପୁଅ ର ଆଇଲା
ହଁ ହଁ ହୁଁ। ହଁ ହଁ ମଟର ସୁପ ଟା ଜେମିତି ବଢିଆ ଲାଗିବ ଖାଇବାକୁ ହୁଁ କାକୁଡି ଟମାଟର। ହଁ ଚାଟ ମସଲା ହରିକା ପକେଇଦବ ଜିରା ଲଙ୍କାଗୁଣ୍ଡ ବି ପକେଇବ। ଧଣିଆ ପତ୍ର ବଢିଆ ଲାଗିବ।
ହଁ ଆମେ ଏଇ ଯୋଉ ପ୍ରାୟ ଏ କରିକି ଖାଉ ସବୁ ଇଏ ଥିଲେ ସାଙ୍ଗ ହେଇକି ସମସ୍ତେ।
ହୁଁ ହୁଁ।
କାକୁଡି ଟା ପକେଇଦବୁ ସେ କାକୁଡିଟ ତାର ବେଶୀ ଫ୍ଲେବରଟା କାକୁଡିରେ।
ହୁଁ ହୁଁ।
ଆଉ। ସେ ଘଟରା ଘଟରେ କୋତରା ବାତରା ହେଲେ ଏତେ ଖୋତରା। ଯେତିକି ଯଦି ଜାଣିବୁ ଜାଣିବୁ ସବୁ କୋତରା ହେଇ ପଡିଥିବ।
ହଁ।
ଦେଖିଆ କଣ ହଉଛି ସେଇଟା ଟିକେ ଅଛି ରାସ ଟିକେ ଆଇଁଷ ମାଇଁଷ ବାସନ ରାତିରେ ମାଜିବା ପାଇଁ ଭଲ ଲାଗେନା। ସକାଳୁ ଏଇ ଛଅଟାରେ ପାଣି ଆଉଛି ଉଠିଲୁ ଉଠିକି ପାଣି ଆସୁଛି ତ ସେ ମାଜି ଦେଇକି ହ ଦେଖେଇ ଦେବୁ ସେ ଇଏ କରିବୁ ସେ ଗୋଟେ କଥା।
ହୁଁ।
ଆଉ ରାତିରେ ମାଜିବୁ ସେ କଉଠି ଅଇଁଠା ଫଇଁଠା ଛାଡିଥିବ ନ ଛାଡିଥିବ। ଆଉ ପାଣି ମାଡ଼ିକି ଧୋଇବା ଅପେକ୍ଷା ସକାଳୁ ଉଠିକି ମାଜି ମୁଜିକି ଧୋଇଲେ ସେ ଗୋଟେ ଦେଖା ହବ ସବୁ ସେ ଗୋଟେ ଭଲ। କପଡା ଫପଡା ସବୁ ଧୁଆ ହବ ଆଇଁଷ କଲା ମାନେ ସବୁ ପ୍ରୋବ୍ଲେମ।
ହଁ ବା ହଁ।
ଆଉ ତାହଲେ କାଲି ଗୁରୁବାରେ?
ହଁ ସେଇଥି ନାଗି କହୁଥିଲା ମୁଁ କହଲି ରାତିରେ ମାଜିଦବ ମାଜି ଦେଇକି ଶୋଇପଡିବ ଆଉ।
ନା ବେଣୁସୁ ଟିକେ ଉଠିଗଲେ ସେ ପାଞ୍ଚଟା ବେଳୁ ଉଠିଲେ କାଫି।
ହଁ ସେଟା ତ ଠିକ। ଫର୍ଚ୍ଚା ଦେଖାଉଛି ଚାରିଟା ବାଜିଲା ମାନେ ଫର୍ଚ୍ଚା ଦେଖା ଯାଉଛି।
ହଁ ଆଗେ ଦେଖା ହଉଥିଲା ଏବେ ଟିକେ ପାଞ୍ଚଟା ହେଲା ବେଳକୁ ଜାଣିକି ଦେଖାାଉଉଛି ଟିକେ ଠିକ ସେ।
ହଁ ହଁ।
ଖରାଦିନେ ତ ଯୋଉ ଗରମ ହଉଥିଲା ଲୋ ମାଆ ଆମେ ଯାଇଁକି ସବୁ ଛାତ ଉପରେ ଛାତରେ ତଥାପି ଗୋଟେ ମାସ ପାଖାପାଖି ଖାଲି ଛାତରେ ସୋଇନୁ କାଇଁ ଦେଖିଲା ବେଳକୁ କିନ୍ତୁ କିଛି ଗରମ ଫରମ। ମ ଏତେ ଇଏ ନାଇଁ ନା ଯଉ ଥଣ୍ଡା
ନାଇ ତଥାପି ଆଜି ଆଜି ଯୋଉ ଗରମ ଏଇ ଥଣ୍ଡା ହବନି। ଅପେକ୍ଷା କର ଏଇ ଯୋଉ କଣ କହିଲ ଏଇ ଯୋଉ ବର୍ଷା ଟିକେ ପକଉ ଇଏ କରୁ ଥଣ୍ଡା ସବୁ ଯୋଉଠୁ ଥିବ ସବୁ ଇଏ ଏ ପୁଅ
ହୁଁ। ଏଇ ଝାଳ ଟିକେ ବୋଇ ଯାଉଥିଲା ବୋଲିକି ସେ ଟିକେ ମାନେ ଜଣା ପ ହଉନଥିଲା।
ହୁଁ।
ଝାଳ ନ ବୋଇଥିଲେ ମଣିଷ ଥଣ୍ଡା ଫଣ୍ଡାରେ ଏଖାଡି ଯାଇଥା ତା ଜୀବନ ଯାଇଥାନ୍ତା।
ହୁଁ।
ହଁ। ହେଇଗଲା।
ଆଉ